ହ୍ୟାଲୋ।
ହ୍ୟାଲୋ।
ହଁ ସାର୍ କଣ କରୁଛନ୍ତି? ହ୍ୟାଲୋ। କଣ କରୁଛନ୍ତି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଶଭ ଯାଉନ କି? ହ୍ୟାଲୋ। କଣ ହେଲା ସାଇଲେଣ୍ଟ ଅଛନ୍ତି? ହ୍ୟାଲୋ। ହଁ ଶୁଭ ଯାଉନ କି?
ହଁ ଟିକେ ନେଟୱାର୍କ ପ୍ରୋବ୍ଲେମ ରହୁଛି, ତ ସେଥିପାଇଁ ଟିକେ ସୁବିଧା ହଉନି ଆଉ।
ଏବେ ଶୁଭିଲା ହଁ। କଣ କରୁଛନ୍ତି?
ନାଇଁ ଏମିତି ବସିଛି ଆଉ।
ହଉ କେମିତି ଅଛନ୍ତି ଟେ
ହଁ ମୁଁ ତ ଭଲ ଅଛି।
ଆପଣ ଆପଣଙ୍କ ଘର କୋଉଠାରେ? ହ୍ୟାଲୋ।
ହ ବଷ
ହ୍ୟାଲୋ। ହ୍ୟାଲୋ। ଶଭ ଯାଉଙ୍ଗି କି ସାର୍? ଶୁଭୁଛି କି ନାହିଁ?
ହଁ ସବୁଛି। ଆମର ପଲ ସାରା
ଆପଣ କଣ ପାଠ ପଢୁଛନ୍ତି ନା, ପାଠ ପଢା ଆମର ସମ୍ବଲପୁର
ଆଛା ଆଛା ମୁଁ ତ ଏବେ ଗ୍ରାଜୁଏସନ କମ୍ପ୍ଲିଟଲି ଆଉ ଏବେ ଭାବୁଛି ବିଟେକ୍ କରିବୁ ବୋଲି ଆଉ। ନାଇଁ।
ଓହୋ।
ଆମର ଏଇଠି ପୋଲସରା ସାଇନ୍ସ କଲେଜ।
ହୁଁ। ହଁ ସମ୍ବଲପୁର କେବେ ଆସିଛନ୍ତି?
ନାଇଁ ମୁଁ ଯିବି ବୋଲି ଭାବୁଛି ଆଗକୁ।
ହୁଁ।
ଏଇ ଆପ୍ ରେ ଆପଣ କେବେଠୁ ମାନେ କାମ କରୁଛନ୍ତି?
ମୁଁ ତ ଆଗୁରୁ ଅଲେଗା ଗାରେ ୱେରିଂ କାମ କରିବାର ଏବେ ଏଇଟା ନୂତନ ଅସିଛି ସେଥିପାଇଁ। ଏବେ ଚାରି ପାଞ୍ଚ ଦିନ ହେଲା କଣ୍ଟିନ୍ୟୁ କରୁଛି ଆଉ।
ପଇସା କଣ ଠିକ ଭାବରେ ମିଳୁଛି ନା କେମିତି?
ହଁ ଗୋଟିଏ ଥର ଏଇତ ଉଠେଇଛି ତିନିଶହ ପଚାଶ ପାଖାପାଖି ଏବେ ତିନି ଚାରି ସବମିଟ କରିଛି ଆପୃଭ କୁ ଖାଲି ଟିକେ ଜଗିଛି ଆଉ।
ହ ଆଉ ଜଉ ଠିକି ଆଉ ଯଦି ଆମେ ଜଣକୁ କଲ୍ କରିବା ସେ ଯଦି
ହଁ ଯିଏ କଲ୍ କରେ ତାକୁ ଟିକେ ଅଧିକ ଆସେ, ଯିଏ ରିସିଭ୍ କରେ ତାକୁ ଟିକେ କମ୍ ଆସେ ଆଉ।
ନାଇଁ ସେଇଟା ନହିଁ ମୁଁ ଜଣକୁ କଲ୍ କରିଛି ନା ଯଦି ସେ ସେ ଯଦି ରିସିଭ କରୁନି ସେଇଟା ବି ଏଲୋକେଟ ହେଇଯାଉଛି ନା? ସାଉଣ୍ଡ ହେଇଯାଉଛି କଲ ରେ।
ସେଇ ରିସିଭ୍ କରିଲା ବୋଧେ କାଉଣ୍ଟ୍ ହଉଚି।
ଓହୋ ଏମିତି କଥା ଆଉ ଖାଇଲଣି?
ନା ନା ଖାଇନି ଏମିତି ତ ଯାଇଥିଲି ଟିକେ ବାହାରକୁ ବୁଲିବାକୁ, ବୁଲିକି ଆସିକି, ବସିଛି ଆଉ।
ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଘରେ ତ ସମସ୍ତେ ଭଲ ଅଛନ୍ତି, ଆଉ ତମ ଘରେ କେମିତି?
ଆମ ଘରେ ବି ସମସ୍ତେ ଭଲରେ ଅଛନ୍ତି।
ହୁଁ ଆଉ ଆପଣ ଖାଇଛନ୍ତି ନା ନାଇଁ? ଏମିତି ଭାତ ଡାଲି ଆଉ
ହୁଁ।
ଆଉ ମୁ କ ମୁଁ ତ ଶୋଇଲା ବେଳକୁ ପାଖାପାଖି ରାତି ବାରଟା ହେଇଯାଇଥିଲା। ପୁଣି ମୁଁ ଏବେ ଟିକେ ପୂର୍ବରୁ ହିଁ ଉଠିଲି ନା।
ଓହୋ ଏମିତି କଥା। ପ୍ରତିଦିନ ଏମିତି ଡେରିରେ ଉଠନ୍ତି ନା କେବେ କେବେ?
ହଁ ଏମିତି ଟିକେ ଡେରିରେ ଆଉ କାମ ନଥିଲେ ଟିକେ ଜଲ୍ଦି ଉଠିବୁ।
ହଁ ଆଉ ଘରେ ସମସ୍ତେ କିଏ କିଏ ଅଛନ୍ତି?
ଘରେ ଭାଇ, ବାପା, ମାଁ ଆଉ ମମି, ବାପା ଏମିତି ସବୁ ରହୁଛନ୍ତି ଆଉ। ଆଉ ତମ ଘରେ କିଏ କିଏ ରହୁଛନ୍ତି?
ଆମ ଘରେ ବି ଦାଦା, ଭାଇ, ଖୁଡ଼ି, ଭଉଣୀ, ବଡପପା ବଡ ମାଁ ସମସ୍ତେ ଏମିତି ଅଛନ୍ତି।
ଆଛା
କଣ କହିଲେ ବୁଝି ପାରିଲିନି?
ମୁଁ କହିଲି ତମେ କେତେ ଯାଏ ପଢିଛ?
ମୋର ଏଇଟା ପିଜି ଚାଲିଛି।
ଆଛା କୋଉ କଲେଜ୍ ରେ?
ଏଇ ଆମ ଜିଏମ୍ କଲେଜ୍ ରେ। ସମ୍ବଲପୁରରେ ତ ଶୁଣିଥିବ ବଙ୍ଗାଧର ମେହେର ୟୁନିଭରସିଟି।
ହଁ ହଁ।
ଆସ ସମ୍ବଲପୁରକୁ ବୁଲି ବୁଲାକି ଯିବ ଦେଖିବ ସମଲେଶ୍ଵରୀ ଶୁଣିଥିବ ନା?
ହଁ ମୁଁ ତ ଭାବୁଥିଲି ସେଇ ପାଖରେ ହୀରା କୋଦ
ହଁ ହୀରାକୁଦ ଅଛି ନେହେରୁ ମିନାର ଅଛି କାନ୍ଧି ମିନାର ଅଛି।
ଆଉ ମୋର ଗୋଟେ ଭାଇ ଦିଟେ ରହୁଥିଲେ, ମୁଁ ଭାବୁଥିଲି ଆଗକୁ ଯିବି ବୋଲି।
ହଁ ଆସ ବୁଲିକି ଯିବ।
ହଁ। ବିଲକୁଲ।
ଆଉ କଣ କହ କେମିତି ପ୍ରପସନ୍ କେମତି ଚାଲିଛି ଆଗ ପାଠ ପଢା ପାଇଁ?
ହଁ ସବୁ ଠିକ ଚାଲିଛି ଏମିତି ତ ବସୁଛି, ରୋଡ ସାଇଡ ରେ ବହୁତ ସାଉଣ୍ଡ ହଉଛି ଯାନବାହାନ ଯୋଗୁ।
ହଁ।
ହୁଁ ସେଇଟା ଆଉ ମୁଁ କଣ ଶୁଣିଥିଲି, ଆ ତମର ସେ ତମର ସେଇଠି ଟିକେ ଭଲ ବୁଲିବାକୁ ଜାଗା
ହଁ ବାହୁତ ବହୁତ ଜାଗା ମାନେ ଅଛି, ଡିଅର ପାର୍କ ବି ତ ଶୁଣିଥିବ ନା ସମ୍ବଲପୁର ଉପରେ ଯୋଉ ଅଛି।
ନାଇଁ ସେତେଟା ଜାଣିିନହିଁ ବଟ ଶୁଣିଥିଲି ସେଇଟା ଭଲ ଭଲ ଭଲ ଜାଗା ଅଛି, ବୋଲି ଖାସ୍ କରିକି ମତେ ତ ହୀରାକୁ ଯା ଭଲ ଲାଗୁଛି।
ହୁ ଭଲ ଅଛେ ସେଇଠାରେ ରୋପେ ବି ଅଛି ବସିବା ପାଇଁ ର ବସିକି କାନ୍ଧି ମିନାର ନେହେରୁ ମିନାର ବୁଲି ପାରିବ ଆରାମସର ଗୋଟେ ଜାଗାରୁ ଆଉ ଗୋଟେ ଜାଗା ପ ବହୁତ ମନ୍ଦିର ଗୁଡା ମାନେ ଅଛି ହିଲ୍ଟପ୍ ବି ଅଛି ବୁଢାରଜା ମନ୍ଦିରରେ ତ ଦେଖିନାହିଁ, ଆପଣ ତ ଆସିନାହାନ୍ତି ଦେଖିବ ଦେଖ
ହଁ ମୁଁ ଟୋଟାଲ ଯାଇନହିଁ ସେ ଭାବୁଥିଲି ଏବେ କୋଉ ଦିନ ଯିବି ବୋଲି।
ଯିବି ଦେଖିକି ଯିବି କେମିତି କଣ ହଉଛି।
ହୁଁ।
ଶୁଣିଦେବେ ନା ଶୀତଳଷଷ୍ଠୀ ଯାତ୍ରା ବିଷୟରେ?
ହଁ ଆମର ବି ଏଠି ହଉଥିଲା ଆମର ଏଠି କାଲି ସରିଲା।
ଆମର ତ ସରିଲାଣି ତିନି ଚାରି ଦିନ ହେଲାଣି ସରିଛିଇଟା ସମ୍ବଲପୁର ଶୀତଲଷଷ୍ଠୀ ଟା ପୁରା ପ୍ରସିଦ୍ଧ ଯାତ୍ରା ନା।
ଆଛା ମୁଁ ଜାଣିନଥିଲି।
ଯେମିତି ପୁରୀରେ ରଥଯାତ୍ରା ସେମିତି ସମ୍ବଲପୁର ହୁ ଶୀତଲଷଷ୍ଠୀସ।
ଆ ମୁଁ କହୁଥିଲି ଯେ ତମ
ଆମର ଏଠି ତ ଆମର ଏଠି ବୁଦ୍ଧ କୋଲ ଏମିତିରେ ଫେମସ ନିର୍ମଳ ଧର ଅଛି ତାପରେ ତପ୍ତ ପାଣି ଅଛି ତ ସେ ଟିକେ ଭଲ ଭଲ ଜାଗା ଅଛି, କିନ୍ତୁ ମୁଁ ଶୁଣିଥିଲି ତମର ସେଇଠ ଟିକେ ଅଧିକ ଭଲ ଅଛି।
ହଁ ହଁ ବହୁତ ବଡ ସହର ନା ସେଥିପାଇଁ।
ହଁ ହ ଆମର ବି ତମେ ଏଇଆଡେ ବୁଲିବାକୁ ଆସ ଆଉ ଘରେ ସମସ୍ତଙ୍କ ଦେହ କେମିତି ଭଲ ଅଛି?
ସମସ୍ତେ ଭଲ ଅଛନ୍ତି।
ଆପଣଙ୍କର କୋଉ ଜିଲ୍ଲା କି?
ଆମର ଗଞ୍ଜାମ ଜିଲ୍ଲା।
ହୁଁ। ଆସନ୍ତ ତୁ କେବେ ସମ୍ବଲପୁର କ ବୁଲିବୁଲା କିି ଯିବେ? ଦେଖିବେ ସମଲେଶ୍ଵରୀ ମନ୍ଦିର। ସବୁ ଯୋଉ ହୀରାକୁଦ କହୁଛ ଆପଣ। ହୀରାକୁଦରେ ତ ଯୋଉ ଆମର ବିଶ୍ଵକର୍ମା ପୂଜା ହୁଏ ଜାଣିଥିବନି। ବିଶ୍ଵକର୍ମା ପୂଜା ଟାଇମ ହୀରାକୁଦ ରେ ନା ଯାତ୍ରା ଭଲ ପଡେ ବ ମଜା ହୁଏ ସେଇ ଟାଇମ ରେ ଆସିବେ ଦେଖିକି ବୁଲିକି ଯିବେ। ଘରାପୁର ଡ୍ୟାମ ଅଛି ପାଣି ବି ସେଇ ଟାଇମରେ ବହୁତ ପ୍ରବଳ ମାତ୍ର ପତ୍ର ବି ଥାଏ ନା ତ ଦେଖିବାକୁ ବି ବହୁତ ଭଲ ଲାଗେ।
ଆରେ ବିଶ୍ଵକର୍ମା ପୂଜା ତ ଆଉ ଗୋଟେ ଦୁଇ ତିନି ମାସ ପରେ ଆସ
ହଁ ଦିଇ ତିନି ମାସ ପରେ ଆସୁଛି ଆସିକିରି ଦେଖି କି ଯିବେ ବୁଲି ବୁଲାବା କିି ଯିବେ। ଆମର ଯଉ ଘଣ୍ଟେଶ୍ଵରୀ ମନ୍ଦିର ଅଛି ମାଧୁମା ମନ୍ଦିର ବି ଅଛି ବକ୍ର ମନ୍ଦିର ସେଇଟାକୁ କୁହାଯାଏ। ଯିବେ ସବୁ ଗୋଳି ଗୋଳା କି
ହ ମୁଁ ଭାବୁଥିଲି ଟ୍ରେନ ରେ ଟିକେ ଯିବି ହାରିବୋଲି। ହ ଭାଇ ଭୁବନେଶ୍
ହଁ ଟ୍ରେନ ରେ ଆସିବେ।
ହଁ, ହଁ ଟ୍ରେନ ରେ ଗଲେ ଟିକେ ସୁବିଧା ହେଇଥାନ୍ତା।
ଠପଏ
ହଁ ଆମର ସେଇ ଗୋଟେ ଭାଇ ରହୁଛନ୍ତି। ସେଇ ସମ୍ବଲପୁରରେ। ହଁ, ନା କଣ, ହ୍ୟାଲୋ